ହ ହୋ
ହ୍ୟାଲୋ। ହ୍ୟାଲୋ। ମତେ ସୁଭା ଯାଉନଥିଲା ଆଜ୍ଞା ଆଜ୍ଞା ନମସ୍କାର।
ହୁଁ ନମସ୍କାର ଭାଇ।
ଆଜ୍ଞ କଣ କରୁଛନ୍ତି ଆପଣ ଏବେ?
ଗଡୁଥିଲି ଗଢୁଥିଲି।
ପଢୁଛନ୍ତି?
ଗଡୁ ଥିଲି ଗଡୁ ଥିଲି।
ଆଚ୍ଛା ଶୋଇବା ଆସିଲେଣି ଆ
ହୁଁ।
କଣ ଖାଇବା ପିଇବା ସରିଲାଣିି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଉଛିି ହ୍ୟାଲୋ।
ଆଜ୍ଞା ଶୁଭା ଗଲା ଏବେ ମତେ ଖାଇ ସାରିଲେଣିି ଆପଣ? ହାଲୋ ଆଜ୍ଞା ଖାଇସାରିଲେ ଆପଣ? ଆପଣଙ୍କ କଥା ଶୁଭ ଯାଉନାହିଁ।
ହ୍ୟାଲୋ।
ଆପଣ ଟିକେ ଆଜ୍ଞା ଶୁଭା ଗଲା।
ହଁ।
ହଁ ଆଜ୍ଞା ଶୁଭ ଯାଉଛି।
ହଁ ଶୁଖୁଛୁ ପବଛି ହଁ ଖାଇ ସାରିଲେଣି। କଣ?
ହଁ ହଁ ମୁଁ ଏବେ ଖାଇକି ଆସିଲି କଣ କଣ ଖାଇଲେ ଆପଣ?
ହ ଭାତ ମଟନ ଆଉ
ମୁଁ ଆଛା ମୁଁ ଖାଇଲି ଭାତ ସନ୍ତୁଳା ଏ ସରି ସରି ରୁଟି ସନ୍ତୁଳା ଆଉ ମାଛ ବେସର। ଆଛା ଆପଣ ମାଛ ଆପଣ ମାଛ ବେସର ପ୍ରସ୍ତୁତି ଜାଣିଛନ୍ତି।
ନା ମୁଁ ମାଛ ଖାଇନି ତ ମାଛ ବିଷୟରେ କିଛି ଜାଣିନି।
ଚାମ୍ପୁ ନିୟମିତ ଭାବରେ ମାଛ ଖାଇବା ଆବଶ୍ୟକ। କାହିଁକିନା ମାଛରେ ବି ଟୁଏଲ୍ଲ ବ ଭିଟାମିନ୍ ଅଛି ଯୋଉଟା କି ଆମକୁ ଦରକାର। ନହେଲେ ଆମ ଆଣ୍ଠୁ ଗଣ୍ଠି ର ରୋଗ ବାହାରିବାର ସମ୍ଭାବନା ଅଛି।
ଆଛା ଆଚ୍ଛା ଆଛା ଆଛା ଆ୍ଛାଛା। ଆଜ୍ଞା ଆଜ୍ଞା
ଦେଖ ନିୟମିତ ଭାବରେ ମାଛ ଖାଆନ୍ତୁ। ନହେଲେ ଆପଣଙ୍କୁ ଓମେଗା ଥ୍ରୀ ନାମକ କ୍ୟାପସୁଲ୍ ନେବାକୁ ପଡ଼ିବ।
ସେଟା ନେଲେ କଣ ହବ?
ଆପଣଙ୍କୁ ଓମେଗା ଥ୍ରୀ ଫାଟିଆସିଡ୍ ଏବଂ ଭିଟାମିନ୍ ବି ଟୁଏଲ୍ଭ୍ ମିଳିବ।
ଆପଣ ଯଦି ମାଛ ନଖାଉଛନ୍ତି ସେଇଟା ଆପଣଙ୍କୁ ଖାଇବାକୁ ପଡିବ। ସେଥିରେ କଣ ହୁଏ ନା ଆପଣଙ୍କ ଆଣ୍ଠୁ ଠୁ ଗଣ୍ଠି ଦେଖିବେ ବେଳେ ବେଳେ ଖଟ ଖଟ ଖଟ ଖଟ ସାଉଣ୍ଡ ହୁଏ। ତ ଆପଣ ଯେତେବେଳେ ଓମେଗା ଥ୍ରୀ ନେବେ ସେଇ ସେଟା ଧୀରେ ଧୀରେ ଠିକ ହେଇଯିବ ଯୋଉ ଯୋଉମାନେ ଜିମ୍ ଯାଆନ୍ତି ସେମାନେ ସପ୍ଲିମେଣ୍ଟ ନିଅନ୍ତି।
ଓ ହ ହ ମୁଁ ବି ଯାଉଛ ଆଜ୍ଞା।
ଏଇଲେ ଆପଣ ନବାକୁ ପଡ଼ିବ ଏଇଟା ଗୋଟେ ଆପଣଙ୍କୁ ନବାକୁ ହିଁ ପଡିବ ଯେମିତି ଇଏ ତାପରେ ଆପଣ ଯଦି ଜିମ୍ ଯାଉଛନ୍ତି ଆପଣଙ୍କୁ କ୍ରିଏଟିନ ବି ନବାକୁ ପଡିବ।
ଏବେଠୁ ତ ନେବେନି ଦୁଇ ମାସ ପରେ ନେବି ଭାବୁଛି।
ହଁ ଠିକ ଅଛି ଆପଣ ଏବେ ନିଅନ୍ତୁ କରନ୍ତୁ। ଦେନ୍ ତାପରେ ଆପଣ ଦି ମାସ ପରେ ନେବେ। ଆଚ୍ଛା ଆପଣ ମାଛ ବେସର ପ୍ରସ୍ତୁତି ଶୁଣିବାକୁ ଚାହୁଁଛନ୍ତି?
ହଁ ଆପଣ ଜଣେଇଲେ ଆମେ ଶୁଣିବାକୁ ଇଛୁକ।
ଆଚ୍ଛା ତ ପ୍ରଥମେ ଆପଣ ବଜାରକୁ ଯିବେ ବଜାରକୁୁ ଯାଇକି ଦୁଇଶହ ଟଙ୍କା କେଜି ମାଛର ଦର ବର୍ତ୍ତମାନ ଅଛି ତାକୁ ନେଇ ଆସିବେ ଦୁଇଶହ ଟଙ୍କା କେଜି ଦେଇକି। ତାପରେ ତାକୁ ଆଣିକି ଭଲ ଭାବରେ ଧୋଇଦେବେ ଧୋଇ ଦେଇ ତାକୁ ପ୍ରଥମେ ଆମେ କିଛି ଲୁଣ ହଳଦୀ ସୋରିଷ ତେଲ ଗରମ ମ ମସଲା ଯାହାବି ପ୍ରକାର ମସଲା ଅଛି ଧନିଆ ଗୁଣ୍ଡ ଜିରା ଗୁଣ୍ଡ ପକେଇକି ମ୍ୟାରିନେସନ କରିକି ରଖିଦବା। ତାପରେ ଗୋଟେ ତାୱାରେରେ ତେଲ ପକେଇକି ତାକୁ ତାକୁ ମାଛ ଭାଜିଦବା ମାଛ ଭାଜି ଭାଜି ହେଇଗଲା ପରେ ତାକୁ କାଢିଦବା। ଏବଂ ମାଛ ବେସର ବର୍ତ୍ତମାନ ପ୍ରସ୍ତୁତ କରିବା ବେସର ପ୍ରସ୍ତୁତ କରିବା କେମିତି ବ ତା ପାଇଁ ଆମେ ଅଦା ରସୁଣ ନବା ଛଡେଇକି ପିଆଜ ବି ନବା ଏଥିରେ ସୋରିଷ ପକେଇବା ସୋରିଷ ପକେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦବା। କିମ୍ବା ଆମର ଶିଳରେ ବାଟିବା ବାଟିଲା ପରେ ସେଇଟା ଗୋଟେ ବେସର ତିଆରି ହେଇଯିବ ଏହା ପରେ ଆମେ କଡେଇରେ ତେଲ ପକେଇବା ସୋରିଷ ତେଲ ସୋରିଷ ତେଲ ପକେଇ ସାରିଲା ପରେ ଆପଣ ସେଥିରେ ଟିକେ ଜିରା କିମ୍ବା ସୋରିଷ ପୁଣିଥରେ ଫୁଟେଇଦେବେ ଅଳ୍ପ ପକେଇବେ ଅଳ୍ପ ପକେଇ ସାରିଲା ପରେ ଆପଣ ସେଥିରେ କଣ କରିବେ ନା ସେ ବେସର ପକେଇବେ ବେସର ରଖିକି ତାକୁ ଟିକେ ଘାଣ୍ଟିଲା ପରେ ବେସର ଧୀରେ ଧୀରେ ହେଇଯିବ ଯେତେବେଳେ ସେଥି ଆପଣ ଟିକେ ହଳଦୀ ଗୁଣ୍ଡ ପକେଇବେ ଏବଂ ଲୁଣ ପକେଇବେ ଏହା ପରେ ଆପଣ ସେଥିରେ ଟମାଟୋ ଏବଂ ଆମ୍ବୁଲ ପକେଇବେ ଆମ୍ବୁଲ ଅପସନାଲ ଆପଣଙ୍କ ପାଇଁ ଆପଣ ଚାହିଁଲେ ପକେଇ ପାରିବେ ନହେଲେ ଯାଇଁ ଆପଣ ଯଦି ଖଟା ଆବଶ୍ୟକ ତାହେଲେ ଆମ୍ବୁ ଲ ପକେଇବେ ନହେଲେ ଟମାଟ ବି ପକେଇ ପାରିବେ ଖାଲି ତାପରେ ହେଲା ପରେ ଟିକେ ସେଟା ହେଇଗଲା ପରେ ତା ପରେ ପାଣି ଦେଇଦେବେ ଏବଂ ଆଳୁ ବି ଏହା ପୂର୍ବରୁ ପକେଇଦେବେ ଯଦି ଆପଣ ଆଳୁ ଚାହୁଁଛନ୍ତି ତାପରେ ସେଥିରେ ମାଛ ପକେଇଦେବେ ମାଛ ପକେଇ ସାରିଲା ପରେ ଆଉ ଗୋଟେ ପାଞ୍ଚ ଦଶ ମିନିଟ ହେଇ ସାରିଲା ପରେ ଆପଣପଣ ତାକୁ କାଡିଦେବେ ପ୍ରସ୍ତୁତ ହେଇଗଲା ସୁନ୍ଦର ସୁସ୍ୱାଦୁ ମାଛ ବେସର
ହଁ ନାଇ ବହୁତ ବଢିଆ
କାଇ କ ଆଜ୍ଞା ଆପଣ ଧୀରେ ଧୀରେ ଖ ଖାଦ୍ୟ ପ୍ରସ୍ତୁତ କରିବା ଶିଖନ୍ତୁ ଆପଣ ଆପଣଙ୍କ ଭବିଷ୍ୟତ ଯେ ଦରକାର ଆସିବ
ଆଞା ଖାଦ୍ୟ ତ ପ୍ରସ୍ତୁତ
ଆଛା କଣ କଣ ଆସେ ଆପଣଙ୍କୁ?
ଆସ ନା ସେଇଭଳି ସବୁ କିଛି ଆସେ ସେମାନେ ଯେମିତି କି ଖାଇବା ମାନେ ଯେ ଭଳି ଭାଵେ ସେଇ ଭଳି କିଛି ଆସେ ଯେମିତି ଖାଇନ୍ତି ବଞ୍ଚି ଅବଶ୍ୟ ଆଉ ଏତେ ଏତେ କିଛି ଜାଣିନି ଯେମିତି ବିରିୟାନୀ ସେ ଯାକୁ ଜାଣିନି ଆଜ୍ଞା
ଆଚ୍ଛା ନା ଧୀରେ ଧୀରେ ଆପଣ ଶିଖିଯିବେ ପ୍ରଥମେ କିଛି ଆଷୁ ନଥିଲା ଧୀରେ ଧୀରେ ମୁଁ ହେଇକି ମତେ ସବୁ ବି ଆସେନି କିଛି କିଛି ଆସେ କରିବା ଆମକୁ ନିହାତି ଦରକାର ଆପଣ ଯେହତୁ ବଞ୍ଚୁଛେ ବାହାରେ ବି ଆମେ ରହିବା ତ ନିଜେ ଖାଦ୍ୟ ପ୍ରସ୍ତୁତି କରିବା ନିହାତି ଆବଶ୍ୟକ କାହିଁକି ଆମେ ସବୁଦିନ ତ ବାହାରକୁ ଖାଇପାରିବାନି ତେଲ ମସଲା ଜାତୀୟ ଖାଦ୍ୟ ଖାଇଲେ ଆମର ଦେହ ବହୁତ ଖରାପ ହୁଏ ଅସୁସ୍ଥ ହେଇଯାାଉ ଆମେ ବାନ୍ତି ଝାଡା ପେଟ ପ କଥ ଶିକାର ହେଇଥାଉ ଆମେ ତ ସେଥିପାଇଁ ଆମେ କଣ କରିବା ନା ସବୁବେଳେ ଚେଷ୍ଟା କରିବା କେ କି ଘରେ ତିଆରି କରି ଖାଦ୍ୟ ଖାଇବାକୁ
ଆଜ୍ଞା ଆଜ୍ଞା ଠିକ କଥା କହିଲେ ନାଇଁ ଘରେ ବାହାରେ ମୁଁ ଖାଏନି
ଆଛା ଆଚ୍ଛା ଭଲ କଥା
ଆଜ୍ଞା।
ଆଚ୍ଛା ଆପଣଙ୍କ ଆଡ଼େ ଏବେ ଗରମ ହଉଚି ନା ଥଣ୍ଡା ଲାଗୁଛି?
ନା ମୁଁ କୁଲର ଲଗେଇଛି ମୁଁ ଶାନ୍ତିରେ ଅଛି। ରାତିରେ ଅବଶ୍ୟ ଠିକ ଅଛି ରାତିରେ ଥଣ୍ଡା ନାହିଁ ଗ ମାନେ ଗରମ ନାହିଁ ଥଣ୍ଡା ଟା ଠିକ ଠାକ୍ ଅଛି। ଆଜ୍ଞା।
ଆଚ୍ଛା ଆଚ୍ଛା ବଢିଆ ବଢିଆ।
ଅଛି କୁଲର ବ୍ୟବହାର କରିବା ଦ୍ଵାରା କିଛି ଆମ ପରିବେଶ ଉପରେ ଖରାପ ପ୍ରଭାବ ପଡେନି। କିନ୍ତୁ ଏସିି ବ୍ୟବହାର କରିବା ଦ୍ଵାରା ଆମ ପରିବେଶ ଉପରେ ଖରାପ ବ୍ୟବହାର ପଡେ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା।
ଆଜି ରାନୀ ଷ୍ଟାଟସ ପକେଇଥିଲା।
ଆଚ୍ଛା ଆଚ୍ଛା କିଏ ପି ଥିଲେ ଆପଣଙ୍କର।
ଆଁ।
ଆପଣଙ୍କ ସାଙ୍ଗ ଷ୍ଟାଟସ ପକେଇଥିଲେ।
ହଁ ହଁ।
କଣ କରୁଥିଲେ ସେଥିରେ।
ହଁ। ଆ କୁକୁଡା ପୁକରା।
ହସ୍। ହ।
କୁକୁଡା ତରକାରୀ।
ଆଚ୍ଛା।
ସେଇ କଣ କଣ କରିକି କରିଥି।
ହଁ ପିଲାମାନଙ୍କୁ ତ ଆଜିି ସବୁ ଏ ସବୁ ଜିନିଷ ଭଲ ଲାଗୁଛି। ସେଥିପାଇଁ କରିକି ଖାଆନ୍ତି ସେମାନେ।
ଆଜ୍ଞ ଆଜ୍ଞା।
ଆଜ୍ଞା ଆଜ୍ଞା ଆପଣଙ୍କୁ ବନେଇ ଆସେ। ଆଜ୍ଞା ମୁଁ ତ ଖାଏ। ଆପଣଙ୍କୁ ଭଲ ଲାଗେ କୁକୁଡା ପକୋଡା।
ଆଜ୍ଞା ହଁ ଭଲ ଲାଗେ।
ଆଚ୍ଛା ଆଚ୍ଛା ଆପଣ ତାହରେ କଣ ବାର୍ହା ପକୋଡା ଖାଆନ୍ତି।
ଘରେ ବନେଇକି ଖାଏ।
ନାଇଁ ନାଇଁ ବାହାରେ ନାଇଁ ପଚାରି ବାର୍ହା ବାର୍ହା ପକୋଡା ଖାଆନ୍ତି।
ନା ବାର୍ହା ପକଡା କେବେ କରାହେଇନି ତ ମୁଁ ଜାଣିନି। ବାର୍ହା ପକଡା।
ଆଜି ଆପଣ ବାର୍ହା ଖାଇଛନ୍ତି ବା।
ନା ନା ବାର୍ହା ଖାଇ ମରି ନାଇଁ କେ ଆସ୍ତି ଖାଇବା ପାଇଁ।
ଆଚ୍ଛା ଆପଣ ଘରେ ଖାଇଛନ୍ତି ଆଉ କଣ ଖାଇନାହାନ୍ତି। ଆଚ୍ଛା ଆଚ୍ଛା ଆଉ ଆପଣ। ସେ ରାତିରେ କେତେବେଳେ ଶୁଅନ୍ତି?
ଆଉ କିଛି ସମୟ ଗଲା ଭରେ ଏମ ସୋଇ ପଡିବି ଭାବୁଛି।
ଆଛା ଆଚ୍ଛା ଠିକ୍ ଅଛି। ଆପଣଙ୍କୁ ଆଜି ତ ବହୁତ ବଢିଆ ଖାଇବା ଆପଣ ଖାଇଛନ୍ତି ବଧେ। କୁକୁଡା ସହିତ। ଆପଣ ଛେଳି ବି ଖାଇଛନ୍ତି। ଆଚ୍ଛା ବଢିଆ ବଢିଆ ପାଣି ତ ନିୟମିତ ପିଇବା ଦରକାର। ଦିନକୁ ତିନ୍ ରୁ ଚାରି ଲିଟର ପାଣି ପିଇବା ଅବସ୍ ଆପଣ ବହୁତ ଭଲ କରିଛନ୍ତି। ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ। ଠିକ୍ ଅଛି ଆପଣ ସବୁବେଳେ ସୁସ୍ଥ ରୁହନ୍ତୁ ଭଲ ରୁହନ୍ତୁ। ଏବଂ ନିୟମିତ ଭାବରେ ବ୍ୟାୟାମ କରନ୍ତୁ। ଆପଣ ତ ଜିମ୍ ଯାଉଛନ୍ତି କହିଲେ ତା ସହିତ ଆପଣ ସବୁଦିନ ଚେଷ୍ଟା କରନ୍ତୁ ଦିନକୁ ଦଶ ହଜାର ପାଦ ଚାଲିବା ପାଇଁ। ଯାହାଫଳ ଆପଣ ନିଶ୍ଚିତ ଭାବରେ ସୁସ୍ଥ ରହିପାରିବେ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆପଣ ତ ସାଙ୍ଗରେ କଥା ହିଁ ଲାଗିଲା ଆପଣ ବହୁତ ଭଦ୍ର ବ୍ୟକ୍ତି। ଆପଣଙ୍କ ସାଙ୍ଗରେ କ ଥାଇକି ବହୁତ ଭଲ ଲାଗିଲ। ଧନ୍ୟବାଦ, ଆଜ୍ଞା ଆଜ୍ଞ ଆଜ୍ଞା ଆଗକୁ ନିଶ୍ଚିତ କଥା। କଥା ଆହୁରି
ଆଜ୍ଞା ଆଜ୍ଞା।
ମୋ ସାଙ୍ଗଟା।